ବାନ୍ଧବୀ ନମସ୍କାର ଶୁଭ-ସ-ସ-ସ ଶୁଭ ସକାଳ। ଆଉ ବାନ୍ଧବୀ କଣ କରୁଚନ୍ତି ଆପଣ?
ଏଇଠି ବସିକି ବର୍ଷା ଦେଖୁଚି କେଏତି କଣ ହୋଉଚି।
ଆଜ୍ଞା ବର୍ଷାରେ ଆମର ଏବେ ଆପଣଙ୍କର ଯେହେତୁ ଆପଣ ଗାଁରେ ରହୁଚନ୍ତି। ଆ ପଣ ସେ ଯୋଉ କୁହନ୍ତି ବର୍ଷାରେ ସେ ଯୋଉ ପୋକ କୁହନ୍ତି। ସେ ଯୋଉ ନାଲି ବୋଧୁ ବଧୂ ପୋକ କୁହନ୍ତି ସେଇଟା ଆପଣ ଏପର୍ଯ୍ୟନ୍ତ ଦେ
ସାଧବ ବୋହୂ ସାଧବ ବୋହୂ।
ଆଜ୍ଞା ସାଧବ ବୋହୂ ପୋକ।
ସେଇଟା ତ ମୁଁ କେବେ ଦେଖିନି ଏବେ ତ ଆଉ ଦେ-ଦେ ଦେଖା ଯାଉନାହାନ୍ତି ମୁଁ ଜାଣିଛି ଏବ୍ ଆମ ଗାଁରେ ଏତେଟା ସେଇଟା ବୋଧେ ନାହିଁ କି କଣ ମୁଁ ଜାଣିନି ସେଟା ମୁଁ କିନ୍ତୁ ଆମ ଗାଁରେ କେବେ ଦେଖିନି ମୁଁ ମୋ ପିଇ ସି ଘରକୁ ଯାଇଥିଲି ଥରେ ତ ବହୁତ ଛୋଟ ହେଇଥିଲି କିନ୍ତୁ ମୋର ମନ ଅଛି ସେ ଗୋଟେ ଥର ତାର କିଛି ଦାଗ ନଥିବ।
ଆଜ୍ଞା ଆଜ୍ଞା। ନାଲି ଆଜ୍ଞା ହଁ ମୁଁ ଏଇ କିଛି ଦିନ ତଳେ ମୁଁ ମୋ ପିଲାମାନଙ୍କୁ ପାଠ ପଢାଏ ହଁ ପିଲାମାନଙ୍କୁ ପାଠ ପଢଉଛି ସେ ପିଲାମାନଙ୍କ ଘର ପାଖରେ ବୋଧେ ସେମତି କିଛି ଥିଲା ସେ ପୋକ ଥିଲେ ସେମାନେ କଅଁ କରିଥିଲେ ଆଠଟା ରୁ ଦଶଟା ଭଳିଆ ପୋକ ସେମିତି ସେ ଗୋଟେ ଡବାରେ ପୂରେଇକି ଆଣିଥିଲେ ସେମାନେ ହଁ ସେ ପିଲାମାନେ ବହୁତ ଭଲ ସେ ଯେକୌଣସି ସେ ନୂଆ ଜିନିଷ ଦେଖନ୍ତୁ ସେମାନେ ଆଣିକି ମତେ ଦେଖେଇବେ ଦିଦି ତମ ପାଇଁ ଗୋଟେ ଆଶ୍ଚର୍ଯ୍ୟ ପ୍ର କାର ଜିନିଷ ଆମେ ଆଣିଚୁ ତମେ ଦେଖ ହଁ ତ ସେମାନେ ମେ ମୋତେ ଆଣିକି ଦେଖେଇଲେ କହିଲେ ଦିଦି ଦେଖ। କି ଏଇ ଦେଖ ଏଇ ପୋକ ଏଇଟା ହଉଛି ସାଧବ ମାନେ ସାଧବ ପୋକ ଆକୁ କୁହନ୍ତି। ଯୋଉଟା ବର୍ଷା ଋତୁ ବର୍ଷା ଋତୁୁର ରାଜା ଇଏ। ହୁଁ ରାଜା ପୋକ ଯାହାକୁ କୁହନ୍ତି ଆଉ ଇଏ କାହାକୁ କୌଣସି କ୍ଷତି କରେନି ଆଉ ମୁଁ ଯାହା ଦେଖିଲି ସେ ମାନେ କୌଣସି ସେଥିରେ ଛିନ୍ ମାନେ ଛିଦ୍ର ନାହିଁ କୌଣସି ମାନେ ମାନେ ଦେଖିବ ଗୋଟେ ଆଖିକୁୁ ଯୋଉ କୁହନ୍ତି ଛି ମାନେ ଉଜ୍ଜ୍ୱଳିତ ଆକାରରେ ସେ ରଙ୍ଗ ଦେଖାଯିବ ନାଲି ରଙ୍ଗର ପୁରା ବଧୁ ବସ ବେଶ ଯେମିତି ଧରିକି ଜଣେ ନୂଆ ନବବଧୁ ଯେମିତି ବସେ ସେ ସେମି ଏକଦମ୍ ସେ ଚୁପଚାପ ବସିଥିବ ଚାଲୁଥିବ ପୁରା ଧୀରେ ଧୀରେ ଏମିତି ଚାଲୁଥିବ। ଆଉ ପୁରା ନବବୋଧୂ ଆକାରରେ ନାଲି ରଙ୍ଗର ଘୋଡେଇ ହେଇକିନା ତାର ଆସି ତରଣ ଗୋଟେ ହିଁ ଥିବ। ବହୁତ ଖୁସି ଲାଗିଲା ଦେଖିକି ମୁଁ ଛୋଟ ବେଳୁ ଆମେ ବହିରେ ପଢି ଆସି ଯେମିକି ଆମେ ନବ ବ-ବ ସାଧବ ପୋକ ବିଷୟରେ ହେଲେ ମୁଁ କେବେ ଦେଖିନଥିଲି। ମୁଁ ଦେଖିକି ଅତି ଖୁସି
ଥରେ ଦେଖିଥିଲି ଯୋଉ ଯେମିତି କହିଲି ମୁଁ ପିଇସି ଘରେ ଦେଖିଥିଲି ସେ ଥରେ। ହୁଁ ଏମିତି ଯା ହଉ। ଏବେ ଆପଣଙ୍କୁ ଦେଖିବାକୁ ମିଳିଲା ମୋତେ ତ ଦେଖିବାକୁ ମିଳୁନି।
ଆଜ୍ଞା ଆଜ୍ଞା ମୋର ଏଇ ସବୁ ଜିନିଷ ଦେଖିବାରେ ଆ ମାନେ ପଶୁ ପକ୍ଷୀ ମାନଙ୍କୁ ନୂତନ ପଶୁ ପକ୍ଷୀ ମାନଙ୍କୁ ଦେଖିକି ବି ଜୀବ ମାନଙ୍କୁ ଦେଖିଲେ ମନକୁ ଟିକେ ଅ ଶାନ୍ତି ଲାଗେ ହଁ ଖୁସି ଲାଗେ। ଅଲଗା ପ୍ରକାର ଆଉ ଏ ଏବେ ଆଜିକାଲିର ମାନେ ଲୋକମାନେ ତ ଜୀବଜନ୍ତୁଙ୍କୁ ମାନେ ନିଜର ସମୟ ବିଳମ୍ବତା ହେତୁ ଜୀବଜନ୍ତୁଙ୍କୁ ମାନୁନାହାନ୍ତି କି ତାଙ୍କ ତାରେ ଦୁଇ ଚକିଆ ଯାନ କି ଚାରି ଚକିଆ ଯାନ ପିଟି ଦେଇ ପଳଉଚନ୍ତି। ହୁଁ କି କାହାର ମାନେ କାହାକୁ ସେତିକି ମାନୁନାହାନ୍ତି ଯୋଉଟା କି ଠିକ୍ ନୁହେଁ ହୃଦୟ ସମସ୍ତଙ୍କର ମାନେ ବିଦାରେ ରଖିବା ଦରକାର ନା।
ପଶୁପକ୍ଷୀ ତ ଦୂରର କଥା ଏବେ ପୁଅ ଜନ୍ମ କରିଥିବା ବାପା ମାନେ ଯୋଉ ବାପା ମା ଜନ୍ମ ଦେଇଚନ୍ତି ନିଜ ପୁଅ ଝିଅ ତାଙ୍କୁ ନ ପଚାରୁ ପଚାରୁନାହାନ୍ତି ଖାଇବା ପିଇବା ବୁଦ୍ ଥରେ ଦିନକୁ ଦି ତିନି ଥର ଖାଇବା ପିଇବା ଦେଇ ପାରୁନାହାନ୍ତି ବୃଦ୍ଧାଶ୍ରମରେ ନେଇକି ଛାଡ଼ି ଦଉଚନ୍ତି। ବାପା ମା ସେଠି କେତେ କଷ୍ଟରେ ରହୁଛନ୍ତି।
ଏତେ ହୃଦୟ ବିଦାରକ କେମିତି ହେଇ ପାରୁଚନ୍ତି ଇଏ।
ସେଇ ବାପା ମା ତିନଟା ଚାରିଟା ଛଅଟା ଛୁଆ ଜନ୍ମ କରନ୍ତି ଆଗରୁ। ତ ସେମାନେ ଗୋଟିଏ ବାପା ଗୋଟେ ମା ଗୋଟେ ସିଏ ଜଣେ ଜଣେ ହେଇକି ଟେ ପିଲାମାନଙ୍କୁ ସମ୍ଭାଳି ଦିଅନ୍ତି କିନ୍ତୁ ଏବେ ଉଁ, ଏ ଚାରି ପାଞ୍ଚଟା ପୁଅ ବି ସେ ଗୋ ଟେ ବାପା ମାଙ୍କୁ ଦି ଜଣଙ୍କୁ ସମ୍ଭାଳି ପାରୁନାହାନ୍ତି।
ଆପଣ ଦେଖି ଦିଅନ୍ତୁ ଆମର ରାମାୟଣ ରେ ମା ସୀତାଙ୍କୁ ଦେଖି ଦିଅନ୍ତୁ। ତାଙ୍କୁ ବହିଷ୍କାର କରିବା ସତ୍ତ୍ବେ ବି ସେ ତାଙ୍କର ଦିଟା ପୁତ୍ରଙ୍କୁ ଧରି କେତେ କଣ ଶ୍ରମ କରି କେତେ ପରିଶ୍ରମ କରି ତାଙ୍କୁ ଏତେ ବଡ଼ କରେଇଲେ, ଏତେ ସଂସ୍କାର ଦେଲେ ତାଙ୍କୁ ଆଉ ଏମାନେ ସେତିକି କଷ୍ଟ ଏମାନେ ଓ ମାନେ ଏମାନଙ୍କ ପାଖରେ ପଇସା ଧନ ସବୁ ଥାଇକି ବି ଏମାନେ ସଂସ୍କାର କୁ ଭୁଲୁଚନ୍ତି।
ହଁ।
ପରମ୍ପରା କୁ ଭୁଲୁଚନ୍ତି, ନିଜ ପିତା ମାତା କୁ ଭୁଲୁଛନ୍ତି, ସମ୍ମାନ ଦବାକୁ ଭୁଲୁଛନ୍ତି।
ଯେମିତି କିି ପିଲାମାନେ ଯଦି ଯଦି ନାରୀ ଜନ ଗୋଟେ ଝିଅ ଶିଶୁ କନ୍ୟାଟିଏ ଜନ୍ମ ହଉଛି ତାହାଲେ ତାକୁ ଆଉ ଘରକୁ ନ ନେଇ ବାଟ ରେ ଛାଡି ଦେଇକି ଯାଉଛନ୍
ଆଜ୍ଞା, ଆଜ୍ଞା, ଆଜ୍ଞା, ଭୃଣ ଆଜ୍ଞା କନ୍ୟା ଭୃଣ ଯୋଉଟା କରୁଚନ୍ତି। ଏଇଆ ସେଇଟା ଯୋଉଟା ଆମର ହେଇଯାଇଚି। ଅ- ଅନୁଚିତ ହେଇଯାଇଛି ଯୋଉଟା ହୁଁ, ଯାହାକୁ ଆମର କଣ ଦଣ୍ଡନୀୟ ଅପରାଧ କୁହା ହଉଛି ସେଇଟା। ହୁଁ, ତ ଯୋଉ କନ୍ୟା ଭୃଣ କୁ ଆଗରୁ କହୁଥିଲେ କଣ ଯୋଉଟା କି ଏଇ କନ୍ୟା ଭ୍ରୁଣ ସେମାନେ ଅତି ଦୁଃଖିତ ହଉଥିଲେ ଝିଅ ଜନ୍ମ ପାଇଁ କାହିଁକି ନା ଝିଅ ଜନ୍ମ ଭାବୁଥିଲେ ସେମାନେ ଗୋଟେ ବୋଝ। ହଁ ଝିଅ ଜନ୍ମ ହେଲା ମାନେ ତାକୁ ପିଲ୍ ସେ ଝିଅକୁୁ ବଡ କରାଅ ଖୁଆଅ ପିଆଅ ତା ସାଙ୍ଗରେ ଓ ତାକୁ ବାହା କରେଇବା ପରେ ପରର ଯୌତୁକ ଯୋଉ ଜିନି ଷଟା ହଁ ସେଇ ତା ସେଇ ଯୌତୁକ ନିର୍ଯାତନା ଏପର୍ଯ୍ୟନ୍ତ ମଧ୍ୟ ବାଦ୍ ଯାଇନି। ଏତେ ମଧ୍ୟ ହୁଁ, ଲୋକମାନେ ଧନୀ ହେଇକି ମଧ୍ୟ ସେମାନେ ଯୌତୁକ ନିର୍ଯାତନା ଦଉଛନ୍ତି ତାଙ୍କର ବୋହୂ ମାନଙ୍କୁ, ତାଙ୍କର ସେ ଯାହାକୁ ବୋହୂ କରିକି ଆଣିଥାନ୍ତି ସେମାନଙ୍କୁ ଯୌତୁକ ନିର୍ଯାତନା ଦଉଛନ୍ତି। ତ ଆପଣଙ୍କର କଣ ମାନିବା ଏଇଥିରେ? ମାନେ ଏତେ ଆମର ନୂଆ ଆଇନ ହେଇକି ବି ତ ସମ୍ବିଧାନରେ ଏତେ ସାରା ଆଇନ ହେଇକି ବି ଆମେ ଏତେ ଏଇ ଅନ୍ୟାୟର ମାନେ ଅତ୍ୟା ଆ, ଅ, ଅନ୍ ଅତ୍ୟାଚାରର ଆମେ କଣ ଉପଚାର କଣ କରିପାରିବା ଆମେ?
ନା ନା ମୁଁ ତ କହିବି ମୋ ପକ୍ଷରେ ମୁଁ ଯେତିକି ପାରିବି ମୁଁ ତ ଲୋକମାନଙ୍କର ଚିନ୍ତାଧାରା କୁ ବଦଳେଇ ପାରିବିନି। ତ ମୁଁ ଯେ ତିକି ପାରିବି କେବେ ବି ଆମର କୁହନ୍ତି କନ୍ ଉଁ, କନ୍ୟା ଭୃଣ ହତ୍ୟା କରିଦଉଚନ୍ତି ଯୋଉଟା କହିଲେ ଉଁ, ଯିଏ ଯଦି ଜନ୍ମ ହଉଛି ତାକୁ ବାଟରେ ଛାଡ଼ିଦେଇ ଯାଉଚନ୍ତି ମୁଁ ସେତିକି କିନ୍ତୁ ଆ, ମୁଁ କହିବି କି କନ୍ୟା ହୋଉଛି ଗୋଟେ ରତ୍ନ।
ଆଜ୍ଞା ଆଜ୍ଞା ଏବେକା ହଁ ଏବେକା ଇଏ ରେ ତ କନ୍ୟା ହୁଅନ୍ତୁ କିମ୍ବା କୌଣସି ପୁତ୍ର ହୁଅନ୍ତୁ। ଦି ଜଣଙ୍କ ଭିତରୁ କୌଣସି ପାର୍ଥକ୍ୟ ହିଁ ନାହିଁ କହିବାକୁ ଗଲେ କନ୍ୟା ହିଁ ଏବେ ଆଗରେ ଅଛି ପୁ ପୁତ୍ର
ସବ ହୁଁ ସବୁ କ୍ଷେତ୍ରରେ ଆଗରେ।
ଆଜ୍ଞା ଆମର ମହାମନିୟ ରାଷ୍ଟ୍ରପତିକୁ ହିଁ ଦେଖି ନିଅନ୍ତୁ। ଗୋଟିଏ ସେ ଝିଅଟେ ହିଁ ହେଇକି ସେ ରାଷ୍ଟ୍ରପତି ଆମର। ଆଜ୍ଞା।
ସେଇ ପରି ଜିନିଷ ଆଉ ଯେମ୍ତି ଇଁ ଆମର ଏଠି ଆମ ଏଇ ଯୋଉ ଆମ ଭାରତରେ ବେଶୀ। ଏବ୍ ସେ ଏସବୁ ଜାତି ପ୍ରଥାର ଜିନିଷ ସବୁ ଚାଲିଚି। ଜାଣିଥିବେ। ତ ୟାକୁ ନେଇକି କଁ କହିବେ ଏଇଟା ଲୋକମାନଙ୍କ ପକ୍ଷରେ ଏଇଟା ମାନିବାଟା ଠିକ୍ କି ନାହିଁ ମାନେ କଣ ଆମେ ସତରେ ଏମିତି ଜା ଜାତି ପ୍ରଥା ସବୁ ଅଛି କି ନାଇଁ?
ଦେଖନ୍ତୁ ଜାତି ପ୍ରଥା କୌଣସି ଲୋକ ମାନଙ୍କ ମଧ୍ୟରେ ନଥାଏ ଜାତି ପ୍ରଥା ଲୋକମାନଙ୍କର ମନରେ ଥାଏ। ହୁଁ ଭ ଗବାନ ଯେତେବେଳେ ଜନ୍ମ କରେଇଚନ୍ତି ଯେତେବେଳେ ଆମକୁ ଗୋଟେ ମଣିଷ କରିକି ଗଢ଼େଇଛନ୍ତି ମଣିଷ ହିଁ ହଉଛି ଗୋ ଟିଏ ଜାତି ଯଦି ମଣିଷ୍ କୁ କୌଣସି ପଶୁ ସାଙ୍ଗରେ ବାହାଘର କରାଇଲେ ବିବାହ କରାଇଲେ ସେଇଟାକୁ କୁହାହବ ଜାତି ପ୍ର କୌଣସି ମଣିଷ କୌଣସି ପଶୁକୁ ବାହା ହେଇ ପାରିବନି କିନ୍ତୁ ଯଦି ଗୋଟେ ମଣିଷ ଆଉ ଗୋଟେ ମଣିଷ କୁ ବାହା ହୋଉଛି ତାହେଲେ ସେଥିରେ କଣ ଜାତି ଅଛି ଏଥିରେ?
ତ ବାପା ମା ସେଠି ଯଦି ଗୋଟେ ପିଲା ଚାହୁଁଛି ଗୋଟେ ଗୋଟେ ଝିଅକୁ ଚାହୁଁଛି କି ଗୋଟେ ଝିଅ ଗୋଟେ ପୁଅକୁ ଚାହୁଁଛି ବାହାହବା ପାଇଁ ସେଠି ଇଏଁ ନିଜ ପରିବାର ସେଠି ସମର୍ଥନ ଦଉନି କି ତୁ ଗୋଟେ ଅଲଗା ଜାତିର ପିଲାକୁ ବାହାହବାକୁ
ନାଇଁ ସେଇ ସବୁ ସେଇଟା ହଁ ସେଇଟା ପରିବାର ମାନଙ୍କର ଏବେକାର ଯୋଉ ପରିବାର ଅଛନ୍ତି ଏବେକାର ଯୋଉ ଲୋକମାନେ ଅଛନ୍ତି ଆଧୁନିକ ଚିନ୍ତାଧାରାର ଲୋ କମାନେ ବୋହୁତ ମା ତ୍ରା ରେ ତାଙ୍କର ପ ମାନେ ଭାବନା ତାଙ୍କର ଚିନ୍ତାଧାରା ପରିବର୍ତ୍ତନ ଆସିଲାଣି ଆଉ ଯେମତି କହିଲେ ଆପଣ ଗାଁ ରେ ଅଛନ୍ତି ଗାଁର ଲୋ କମାନଙ୍କ ମନରେ ସେଇ ଭାବନା ଆଉ ସେଇ ଚିନ୍ତାଧାରାର ପରିବର୍ତ୍ତନ ହେଇନାହିଁ ଏପର୍ଯ୍ୟନ୍ତ। ହଁ ସେଥିପାଇଁ କୌଣସି ମାନେ ବିଭିନ୍ନ ପ୍ରକାର ଦୁର୍ଘଟଣା ବି ଘଟୁଚନ୍ତି। ଘଟୁଚି ଆପଣ ଦେଖୁଥିବେ ଖବର କାଗଜରେ ଦଉଛି ଯେ ଆମର କଣ ମାନେ ନିଜର ମନ ମାନେ ମନ ପସନ୍ଦର ପିଲାକୁ ବାହା ହବା ପାଇଁ ଏମାନେ ନିଜର ଘର ପରିବାରର ଲୋକ ହିଁ ସେ ଝିଅକୁ ଉ ମାନେ ହତ୍ୟା କରି ଦେଇଛନ୍ତି।
ହୁଁ।
ଏଁ ବିଭିନ୍ନ ପ୍ରକାର ଶୁଣିବାକୁ ପଡ଼ୁଚି କିନ୍ତୁ ଏଭଳିଆ ଏମିତି ଗୋଟେ ମାନେ ଆମର ଆଇନ ବି ହେଇସାରିଛି ଆମର ସମ୍ବିଧାନରେ ଲେ ଖିଆପିଆ ସରିଲାଣି କି ଝିଅ ମାନେ ନିଜ ପସନ୍ଦରେ ବାହା ହେଇପାରିବେ। କୌଣସି ବି ଏଥିରେ କୌଣସି ରୋକଟୋକ ହେଇପାରିବ ନାହିଁଁ ଏଁ ଆଉ ଏଥିରେ ପରିବାରର ବି କୌଣସି ଅଧିକାର ନାହିଁ ଏ କହିବାର। ହୁଁ ଯଦି ଝିଅ ରାଜି ତାହେଲେ ଅନ୍ୟ କେହି କିଛି କ କହିପାରିବେନି।
ଏତେ ଉଁ ଯୋଉ ଆମେ ଦେଖୁଛେ କେତେ କଣ ସବୁ ଚଳଚିତ୍ରରେ ଦେଖୁଛେ ଏତେ ସୂଚନା ଦଉଛନ୍ତି ତାପରେ ବି ଆମ ଏ ଦେଶ ଦୁନିଆ କିଛି ମାନେ ଉଁ କିଛିଟା ମାତ୍ରାରେ ବଦଳିଲାଣି ଅବଶ୍ୟ କିନ୍ତୁ ସ ବହୁ ମାତ୍ରାରେ ବଦଳି ନାହିଁ। ମୁଁ କହିବି।
ଆଜ୍ଞା କିଛି ହଁ ସେଇ ଯେତିକି ମାତ୍ରା ବି ଅଛି ସେଇଟା ଆଁ ଧୀରେ ଧୀରେ ମତେ ଯାହା ମୁଁ ଆଶା କରୁଛି ଯେ ମାନେ ବଦଳିବା ଦର ଦରକାର ପରିବର୍ତ୍ତନ ହବା ଦରକାର ସମସ୍ତେ ଯଦି ଆଧୁନିକ ଆମେ ଯଦି ଆଧୁନିକ ହେଇପାରୁ ସ୍ୱାଧୀନିକ ଚିନ୍ତାଧାରା ଆଣି ପାରୁଛୁ ସେଇଟା ଭଲ। କିଛି ମାତ୍ରାରେ ତ ଭଲ ଉଁ ସେଥିପାଇଁ ଆଶା କରୁଛି କି ଏସବୁ ପରିବର୍ତ୍ତନ ହବାଟା ଠିକ ଆମେ ଯେତିକି ଦୂର୍ ପର୍ଯ୍ୟନ୍ତ ଆମେ କରିପାରିବା ଆମେ ଚେଷ୍ଟା ଜ ବଜାୟ ରଖିବା। ଆଉ ଯେତିକି ପର୍ଯ୍ୟନ୍ତ ନ ହେଇ ପାରିବ ସେ ଲୋକମାନଙ୍କ ଉପରେ ହିଁ ଛାଡିଦବା। ଆଜ୍ଞା ବନ୍ଧୁ ହଉ। ଆଉ ବନ୍ଧୁ ଆପଣ କଣ ଅଁ ମଧ୍ୟାହ୍ନ ଭୋଜନରେ କଣ ଗ୍ରହଣ କରିବେ?
ମୁଁ ତ ଜାଣିନି କଣ ବନେଇସିନ୍ତି ଘରେ ସବୁ ପ୍ରସ୍ତୁତ ହେଇଛି ମୁଁ ଖାଇଲେ ପୁଣି କଥା ହେଲେ ମୁଁ ଜଣାଇବି ଆଉ।
ହଉ ହଉ ବନ୍ଧୁ ତାହେଲେ ମୁଁ ଯାଉଛି ଆମର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବି। ମୁଁ ରହୁଛି ଆଜ୍ଞା ବନ୍ଧୁ ରାଧେ ରାଧେ ଜୟ ଜଗନ୍ନାଥ। ଆଜ୍ଞା ଆଜ୍ଞା।